ହାଲୋ।
ହଁ ଆଜ୍ଞା ନମସ୍କାର। ହାଲୋ।
ଓହଁ ନମସ୍କାର କଣ କରଚୁ।
ମା ମୁଁ କିଛି ନାଇଁ ଶୋଇଥିଲି ଏବେ ଉଠିଚି ହବ ମୁଁ ବସ ତମେ କଣ କରୁଚ।
ହଁ ମୁଁ ଏଇଠି ବୁଲୁଚି ପୁଅକୁ ଧରିକି ଆଉ।
ଓହୋ ଆଉ ଆଉ ଆଉ ଖାଇଲଣି ନାଇଁ। ହାଲୋ।
ହଁ ଚା ଆଉ ବିସ୍କୁଟ ସେଓ ଖାଇଥିନି ଆଉ ତମେ?
ମୁଁ ନା -ନା ମୁଁ ଖାଇନି ଖାଇବି ଆଉ ଟିକେରେ। ହାଲୋ।
ଖାଇନ ଏ ପର୍ଯ୍ୟନ୍ତ ନଅଟା ବାଜିଲାଣି।
ହଁ ପଢୁଥିଲି ନା। ହାଲୋ।
ହଁ। ପଢୁଥିଲୁ ଖାଇନ ଏ ପର୍ଯ୍ୟନ୍ତ- କଣ ଖାଇବୁ?
ଆଉ ଖାଇବି ପୁରୀ ତରକାରୀ ଦିଆହେଇଚି। ଆଉ ଘରେ ସମସ୍ତେ କିରି ଅଛନ୍ତି -ହଁ।
ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ଆଉ
ତମ ଦେହ?
ହଁ- ମ ଦେହ ଠିକ୍ ଅଛି। ତମ ଦେହ ଠିକ୍ ଅଛି ନା?
ହଁ ମୋ ଦେହ ବି ଠିକ୍ ଅଛି ହଁ ଠିକ୍ ଅଛି। ଅଛି ମୋ ଦେହ ପା।
ହଁ -ହଁ ଆଉ ତମ ଘର କଉଠି?
ଉଁ ହୁଁ- ଏଇ ଆମ ଘର ନା ପା ଖରେ -ହଁ ଆମ ଘର ପାଖରେ ହୁଁ।
ଆଚ୍ଛା ଜାଗା ସେ କଉଠି ଜାଣିଦେଲ -ହାଲୋ।
ହଁ- ହଁହୁଁ-ହଁ -ଆଉ ତମେ କଣ ଏବେ ପଢୁଚ?
ମୁଁ ଏମେ ପିଜି କରୁଚି। ଏଇ କଟକ୍ ରେ।
ହଁ।
ରଜ ତମ ଗାଁରେ ରଜ ହୁଏ ନା?
ଆମ ଘରେ ରଜ ନା- ନା ହୁଏନି ମୁଁ ଖ୍ରୀଷ୍ଟିୟାନ ନା ତ ଆମ ରଜ ରଜ ହୁଏନି।
ହାଲୋ।
ଆମର ଇଆଡେ ରଜ ବଢିଆ ହୁଏ।
ଆମ୍- କେମିତି ହୁଏ କହିବେ ମୁଁ ତ ଜାଣିନି ମତେ ଜଣେଇବେ ଟିକେ।
କଣ୍ କହିଲେ?
କେମିତି ହୁଏ ମତେ ଜଣେଇବେ ମୁଁ -ମୁଁ ତ ଜାଣିନି କେମିତି। ହାଲୋ।
ହୁଁ- ହଁ ରଜ ଆମର ଇଆଡେ ବ ଦୋଳି ଫୋଳି ପଡେ ସବୁ କଥା କରାଯାଏ ମେଲୋଡି ଫେଲୋଡି ହୁଏ ସବୁ ସେ ବୁଲିଯାଆନ୍ତି ରଜ ଗାଁ -ଗାଁକୁ ଗାଁ -ଗାଁକୁ।
ହୁଁ
ହୁଁ- ଏ ପାଖରେ ବି ରଜ ହୁଏ ଆମେ ଯାଇଥିଲୁ ବୁଲି ସିଆଡେ। ଆଁ କଉଠି ଅଛ ତମ ନେଟୱାର୍କ ପ୍ରାୟ ନାହିଁ।
ନେଟୱାର୍କ୍ ହାଲୋ ଏବେ ଶୁବାଯାଉଚି।
ହଁ। ହଁ ଶୁବିଲା ଏଥର ଶୁବିଲା।
ହଁ ହଁ। ଏପଟେ ଟିକେ ନେଟୱାର୍କ ଅସୁବିଧା ଅଛି ତ। ଜିଓର ଭଲ ପାଏନି ଏପଟେ ନେଟୱାର୍କ।
ନା ଆମର ଏପଟରେ ଆମର ବି ଯିଓ ପାଏନି ନେ ପରେ କିନ୍ତୁ ଏୟାରଟେଲ ମୁଁ କରିଦେଇଚି ଭଲ ଶୁବୁ ଏୟାରଟେଲ୍ ଟା।
ମୁଁ ବି କେବେ କରିବି ଆଉ, ମୋର ତ ନେଟୱାର୍କ ପାଉନି ଟିକେ ଅସୁବିଧା ହଉଚି ଆଉ।
ନାଇଁ ଯିଓ ଟାରେ ବହୁତ୍ ନେଟୱର୍କ ପ୍ରୋବ୍ଲେମ୍।
ହଁ ହଁ। ଏବେ ତ ଆଉ ସେଇ ଜିଓର ଫାଇଭ୍ ଜି ଯଉ ଚାଲୁଚି ନା ସେଇଟା ବଢ଼େଇ ଦେଇଚି। ସେମିତି ଦେଖିଥିଲେ, ତିନିଶହ ପଚାଶ ନ ଥିଲେ ଏବେ ଚାରିଶ ନେଇଯିବେନି।
ଉଁ ଉଁ। ହୁଁ। ହଁ, ଆଉ ରଥଯାତ୍ରା ତମ ସେପଟରେ ହୁଏନା?
ହଁ ହୋଏ।
ରଥଯାତ୍ରା ଯାଅ ଦେଖି?
ହଁ ହଁ ଯାଏ।
ହୁଁ।
ଭଲ ଲାଗେ ଦେଖିବା ପାଇଁ।
ହଁ। ତମ ଗାଁ ପାଖରେ ନା ତମ ଗାଁରେ ହୁଏ ରଥଯାତ୍ରା?
ଆମ ଗାଁ ପାଖରେ। ମୋ ମାମୁଁ ଯିଏ ତାଙ୍କ ତାଙ୍କ ଘରେ ହିଁ କଣ ହୁଏ, ତାଙ୍କ ଗାଁରେ ହିଁ ମନା ଯାଏ ଆଉ। ଆଉ ସ ଯେବେବି ହୁଏ ସମସ୍ତଙ୍କୁ ଡାକନ୍ତି। ଯାଏ, ଦୁର୍ଗା ପୂଜା ହେଲେ ଗଣେଶ ପୂଜା ହେଲେ ସବୁ ବେଳେ ଯାଉ ଆମେ ଦେଖିବା ପାଇଁ।
ହୁଁ। ଏବେ ତ ରଥଯାତ୍ରା ଆଇଲାଣି ଆଉ।
ହଁ।
ଉଁ, ଏଇ ଷୋହଳରୁ ନା କେତେ ତାରିଖରେ ରଥଯାତ୍ରା?
ହଁ, ବୋଧେ ଏଇ ଷୋହଳ ନା ସତର ସେଇ ଆଖପାଖ। ମୁଁ ଜାଣିନି ଆଖ ପାଖରେ ହଁ।
ହାଲୋ।
ଆଉ ଉ ପ ବ୍ରଶ କରିଚ ନା ବ୍ରଶ କରିନ?
ହଁ କରିଦେଇଛି।
ବ୍ରଶ କରିକି ପଢୁଥିଲ ଖାଇଦେଲନି ଆଗେ। ମୁଁ ଖାଏ, ମୁଁ କହିଲି ବ୍ରସ କରିକି ଖାଇଦେଇଥାନ୍ତ ତାପରେ ପଢ଼ିଥାନ୍ତ।
ନା ନା ଆଜି କ୍ଲାସ ନାହିଁ। ଏଜ୍ଜାମ୍ ଚାଲୁଚି ନା ଏମାନଙ୍କର। ତ ଆଜି ଦିନଟା ଗେପ୍ ଅଛି। ଆଉ କାଲି ଏଜ୍ଜାମ୍ ଅଛି। ଆଉ ଗଲା ପରଦିନ ବି ଥିଲା ଏଜ୍ଜାମ୍।
ହଁ।
ହଁ। ଏଇ ସୋମବାର ଆଖପାଖ ସରିଯିବ ଆଉ।
ହଁ, ଖାଇଦିଅ ଖାଇଦେଇକିନା ପୁଣି ପଢିବ ଆଉ।
ହଁ।
ଗାଧୁଆବେଳକୁ ପୁନି କଣ ଖାଇବାକୁ ଦେବେ?
ଦେବେ ସେଇ ଭାତ ଡାଲି ଆଜି କଣ ତରକାରୀ ହବ ବୋଧେ ଡାଲମା ହବ ନା କଣ।
ହାଲୋ।
ହଁ ହଁ ଆଜି ଯୋଉ ଗୁରୁବାରେ ସାଧା ଦେବେ କରିବେ।
ହଁ ହଁ ସାଧା ଦେବେ, ଆ ସେପଟେ ବର୍ଷା ଆସୁଛି ନା?
ହଁ ବର୍ଷା ଏପଟରେ ହଉଛି।
ଏଇପଟେ ବି ହଉଛି ଜେ କେତ୍ କେତେବେଳେ ଖରା ଦଉଛି କେତେବେଳେ ବର୍ଷା ଦଉଛି ପୁରା ଗରମ ଲାଗୁଛି।
ନା ବର୍ଷା ଆମର କଣ୍ଟିନ୍ୟୁ ତିନି ଦିନ ହେଲା ହଉଥିଲା ବର୍ଷା ଆଜି କିନ୍ତୁ ବର୍ଷା ହେଇନି। କିନ୍ତୁ ପାଗଟା ଟିକେ କୋହଲା କରିଛି ଆଉ। ହଁ, ନହେଲେ କଣ୍ଟିନ୍ୟୁ ତିନି ଦିନ ହେଲା ବର୍ଷ ହୁଁ ହଁ ଗରମ ବି ଲାଗୁଛି, ବର୍ଷା ଯେତେ ବି ହେଲେ ଗରମ ଲାଗୁଛି।
ହଁ ଖରା ଦେଇ ଦଉଛି ନା ଏବେ ବର୍ଷା ଦେଇକି ପୁଣି ଖରା ଦେଇଦଉଛି।
ଆସ୍ତେ ଆସ୍ତେ ଯୋଉ ସବୁ ଏଇ ହେଇଗଲାଣି ଜୁଲାଇ ମାସ ଏଥର ଲାଗୁଚି ଆବ୍ ସବ୍ ପଡିବ ଆଉ।
ହଁ, ଏଠୁ ଚାଷ କରିବେ ଆଉ।
ହଁ।
ହଁ ଆଉ ତମେ ସେପଟେ ଚାଷ କରନ୍ତି ନା? ତମେ ସେପଟେ ଚାଷ କରନ୍ତିନା ନା
ହଁ ଆମର ଚାଷ କରନ୍ ନ୍ତି ଏବେ ଯୋଉ ଧୁମ ଧାନ ଚାଷ ହବ ସବୁ ତାଳା ତଳି ପଡି ସାରିଛି ପାଣି ହେଲେ ଚାଷ ବାସ ହବ ଆଉ ତମର?
ହଁ ଆମର ବି ତଳି ପଡି ସାରିଲାଣି
ଆମର ଏପଟରେ ସବୁ ଚାଷ ବାଦାମ ଚାଷ କରାଯାଏ। ମୁଗ ଚାଷ ବିରି ହରଡ଼। କୋଳଥ ଖସା ସବୁ ପ୍ରକାର ଚାଷ କରାଯାଏ ଆମର ଏପଟର ନଈ କୂଳଟା ନା ସବୁ ଚାଷ କରନ୍ତି ପନିପରିବା ବି ସବୁ ଲଗାଯାଏ ପନିପରିବା ବାଇଗଣ ବିଲାତି ବୋଇତାଳୁ କୋବି ପୋଟଳ ଜହ୍ନି କଲରା ସବୁ ପ୍ରକାର ପରିବା ଚାଷ କରାଯାଏ। ଏପଟରେ ହୁଁ କାକୁଡି
ହଁ ତମର ବି ନଈକୂଳ ଯାଗା କି?
ନା ନା
ମୁଁ କହିଲି ତମର ନଈକୂଳ କି ସେପଟରେ? ହ୍ୟାଲୋ ଆ ଖାଇବୁ ଆ ଗୋଟେ କଥାଟେ ହଉଥିବୁ ଖାଇମି ଖାଇମି ଖାଇମି ହବ କଥାଟା ଦଶ ମିନିଟ ଟିକେ ଟାଇମ ତ ନେଇ ପାରୁନ